ହ୍ୟାଲୋ। ନମସ୍କାର ଆଜ୍ଞା।
ଆପଣଙ୍କ ଘର ଟା କୋଉଠି?
କେଉଁଝର୍।
ଆପଣ ଏବେ ପଢାପଢି କରୁଛନ୍ତି ନା ପଢାପଢି ସରିଲାନି?
ନା ପଢା ପଢି ଚାଲିଛି ଏବେ।
ଆପଣଙ୍କ ଗାଡେ ବର୍ଷା ହଉଛି ଏବେ?
ହଁ ଏବେ ବର୍ଷା ହଉଛି। ଆଉ ଆପଣଙ୍କ ଆଡେଥେଳିଗଲେଣି?
କଣ କହିଲେ?
ଆପଣଙ୍କ ଆଡେ ବର୍ଷା ହଉଛି ନା?
ହଁ ଆମ ଆଡ଼େ ବି ଏବେ ବର୍ଷା ହେଉଛି।
ଆଛା ଆ ଆପଣଙ୍କ ଘର କୋଉଠି?
ଆମ ଘର ହଉଛି ମାନ୍ତିରି।
ଆଚ୍ଛା। ଆଉ ଆପଣ ଏବେ କଣ କରୁଛନ୍ତି ଖାଇସାରିଲେଣି?
ସେତେ ବେଳେ ଆମେ ଟେଷ୍ଟ ନଉଥିଲୁ ଆପଣଙ୍କ ସହିତ କଥା ହଉଛୁ ଆଉ।
ହୁଁ ଆଚ୍ଛା। କଣ ଖାଇଥିଲେ?
ଆଜି ଆମର ହେଇଥିଲା ମଜା ତରକାରୀ, ଭଜା ବଡ଼ିଚୁରା, ବାଇଗଣ ଆଳୁ ଭଜା, ଝୁଡଙ୍ଗ ଭଜା।
ଆଛା ହଁ ହୁଁ। ଆଉ ଆପଣଙ୍କୁ ଏ ବର୍ଷା ଦିନରେ କଣ କରିବ ଭଲ ଲାଗେ?
ବର୍ଷା ଦିନରେ ବର୍ଷା ଦିନରେ ମତେ ତେ ସବୁଠୁ ଭଲ ଲାଗେ ଫୁଲ ଗଛ ଲଗେଇବା ପାଇଁ।
ଆ କ କୋଉ ଭଳିଆ ଫୁଲ ଗଛ?
ମୋର ବେଶୀ ଫେବରିଟେ ଫୁଲ ହେଲା ରୋଜ। ରୋଜ ହିଁ ମୋର ବେଶୀ ସବୁଠୁ ଫେ
ଆଛା ଆଉ କିଛି ଗଛ ଲଗାନ୍ତି ନା ଖାଲି ଫୁଲ ଗଛ?
ଫୁଲ ଗଛ ଫଳ ଗଛ ଲଗାଇ ଆମ ସେମିତି ଫାମିଲିରେ ସମସ୍ତେ ଲଗାନ୍ତି କିନ୍ତୁ ମୁଁ ଅଧିକ ଫୁଲ ଗଛଟାକୁ ଭଲ ପାଏ। ହଁ ଲଗାନ୍ତି ସେ କମ, ମୁଁ ଟିକେ ଫୁଲ ଗଛଟା ଆଉ ସମସ୍ତେ ଫଳ ଗଛ ଲଗାନ୍ତି, ମୁଁ ବି ଲଗାଏ ଗୋଟେ ଦିଟା ଏବେ ଲଗେଇଲିଣି। ଆଗୁରୁ ଏତେ ଲଗଉନଥିଲି, ଏବେ ଲଗେଇଲିଣି ଗୋଟେ ଗୋଟେ ଗଛ, ଫଳ ବି ଆସିଲାଣି ବହୁତ ହାପି ଲାଗୁଛି।
ହୁଁ ହୁଁ, ଆଚ୍ଛା।
ଆପଣଙ୍କ ଆଡେ କଣ ଚାଷବାସ, କେମିତି କଣ ଚାଲିଛି?
ହଁ ଆମ ଆଡେ ଏବେ ଧାନ ଚାଷ ଚାଲିଚି। ଲୋକ ସବୁ ତଳି ରୁଇକି ଧାନ ଲଗଉଚନ୍ତି।
ସିଆଡ଼େ କି ରୁଆ ରୁଇ କାମ ଚାଲିଲା ନା ତ ରୁଆ ରୁଇ ହେଇନି।
ନାଇଁ ବା ଏବେ ତଳା ପଡୁଚି, ତଳା ପଡିି ଗଛ ଉଠିଛି, ରଆ ରୁଇ କାମ ଆରମ୍ଭ ହେଇନି।
ବର୍ଷା ତାହେଲେ ହଁ ଏବେ ଏବେ ଏଇ ଦୁଇ ତିନି ଦିନ ହେଲା ଟିକେ ବର୍ଷା ର୍ଷା ଠିକସେ ହଉଛି ଆଉ ହୁଁ।
ଆଚ୍ଛା ଆଚ୍ଛା।
ଆପଣଙ୍କର ସେଇ, ଆଜ୍ଞା?
ହଁ, ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
ଆଉ ମତେ ଛୁଆମାନଙ୍କୁ ପାଠ ପଢେଇବାକୁ ଭଲ ଲାଗେ
ଆସନ୍ତୁ।
ଆଉ ରୋଷେଇ କରିବାକୁ ଭଲଲାଗେ। ଫ୍ୟାମିଲିର ଟେ ମାନେ ସମସ୍ତଙ୍କ ଦାୟିତ୍ଵ ନେବାକୁ ତ ଭଲ ଲାଗେ। ସମସ୍ତିଙ୍କ ଯେହେତୁ ମେମ୍ବରସିପରେ ସବୁ ମାନେ ହେଡ୍ ମାନେ ସମସ୍ତିଙ୍କର ଦାୟିତ୍ଵ ନେବୁ ଆଉ। ସମସ୍ତିଙ୍କ କଥା ବୁଝେ, ଖାଇବା, ପିଇବା, ରୋଷେଇ, ପିଲାମାନଙ୍କୁ ପାଠପଢା ସେଇଭଳିଆ ଆଉ।
ଆଚ୍ଛା ଆଚ୍ଛା।
ଆପଣଙ୍କ ଆଡେ କଣ ସବୁ ପନିପରିବା ଗଛ ଲଗାଯାଏ?
କଣ କହିଲେ?
ଆପଣଙ୍କ ଆଡେ କଣ କଣ ପନିପରିବା ଚାଷ କରୁଛନ୍ତି?
ଆମ ଆଡେ ବାଇଗଣ, ବିଲାତି, ମକା, ଭେଣ୍ଡି ପୋଟଳ ଏସବୁ ଚାଷ କରାଯାଏ।
ଏ ଏଇ ଯୋଉ ବର୍ଷାଋତୁରେ କଣ କଣ ସବୁ ଚାଷ କରୁଛନ୍ତି? ସବୁ ଏସବୁ ତ କରୁଛନ୍ତି, ଯୋଉ ତ
ଆଚ୍ଛା ଆଚ୍ଛା। ବର୍ଷାଦିନରେ ତ ଏବେ ଧାନ ଚାଷ ଚାଲିଚି।
ହୁଁ ହୁଁ। ଆଉ କିଛି କିଛି ବି ବାଡି ବଗିଚାରେ କରନ୍ତି। ମକାଟା ହିଁ ବର୍ଷାଋତୁରେ ହୁଏ। ଆଉ ଭେଣ୍ଡି ତ ହୁଏ। ଆଁ ପୋଟଳଟା ତ ସେ ତ ଏଇ ଋତୁରେ ହୁଏନି ମୁଁ ଜାଣିନି କିନ୍ତୁ କରନ୍ତି, ଖରା ଦିନରେ ପୋଟଳଟା ହୁଏ ଟିକେ ଡଙ୍କ ଙ୍କଟା ନଷ୍ଟ ନହବା ପାଇଁ। ବର୍ଷାଦିନରେ ରହିବ ପଚିପୁଚା ଯାଏ ବୋଲି ପୋଟଳଟା ହୁଏନି, କୁହନ୍ତି ମୁଁ ଜାଣିନି। ହୁଏ କଣ ମୁଁ କହିପାରିବିନି।
ଆଉ ଆପଣଙ୍କର ସେପଟେ ବୁଲାବୁଲି କରିବା ପାଇଁ ଜାଗା କଣ ଅଛି ଭଲ ଅଛି?
ଆମ ଏପଟେ ଅଛି ମା ବିରଜାଙ୍କ କ୍ଷେତ୍ର ଅଛି ଆଉ କେଉଁଝର ପଟରେ ଆମର ହେଲା ମା ତାରିଣୀଙ୍କ ପୀଠ ଆଉ ସାନଘାଗରା, ବଡଘାଗରା, ଭୀମକୁଣ୍ଡ୍
ଆଚ୍ଛା।
ଆଚ୍ଛା ହଉ। ମାନେ ପ୍ଲେସ୍ ଅଛି ବହୁତ କିନ୍ତୁ ତାଙ୍କ ଭିତରୁ ଏସବୁ ଜାଗା ହଉଛି ଫେମସ୍।
ହୁଁ ହୁଁ। ଆପଣଙ୍କୁ କଣ ସବୁ ଖାଇବା ପାଇଁ ଭଲ ଲାଗେ?
ମତେ ଖାଇବା ପାଇଁ ଭଲ ଲାଗେ ଭାତଟା ମୋର ସବୁଠୁ ତ ଭଲ। ଆଉ
ସେଇଆ
ଆଉ ଏମତି ଭେଜ୍ ନନ୍ ଭେଜ୍ ହିସାବରେ ଦେଖିଲେ, ମାଛ ଭଜାଟା ଆଉ ପିଠା ଭିତରେ ସୁଜି ପିଠାଟା ଏତିକି ମତେ ଭଲ ଲାଗେ।
ହଉ ଆପଣ ଏବେ କୁଆଡେ ବୁଲାବୁଲି କରିବା ପାଇଁ ଯାଉଛନ୍ତି ନା ଯାଇ ଯାଇନାହାନ୍ତି କେବେ?
ଆମେ ଯାଇଥିଲୁ ସମର୍ ଛୁଟିରେ ଯାଇଥିଲୁ ପୁରୀ। ଆଉ କୋଣାର୍କ ଉଁ ଡ୍ରାଇଫ। ଥିଲୁ ଧବ କଟକ ଧବଳେଶ୍ଵର। ଯାଇଥିଲୁ ଏତିକି ଜାଗା ବୁଲିକି ଆସିଥିଲୁ ମାର୍ଚ୍ଚ ଏପ୍ରିଲ୍ ରେ ମାର ଚ ରେ ଯାଇଥିଲୁ।
ଆଚ୍ଛା। ହଁ ଆମେ ବି ତ ଯାଇଥିଲୁ ଆପଣଙ୍କ ସେପଟେ ଯୋଉ ବିିରଜା କ୍ଷେତ୍ର।
ହୁଁଁ ହୁଁ। ଆଉ ଘଟଗାଁ ଯାଇଛନ୍ତି ଆପଣ?
ହଁ ଘଟଗାଁ ଯାଇଛି।
ତାଠୁ ଆପଣଙ୍କ ଘରଟା କେତେ ବାଟ?
ହଁ ଆମର ଏପଟେ କେଉଁଝର ବାଂଶ ପାଳ ସେପଟେ।
ହୁଁ ହୁଁ ଆପଣ ବୋଧେ ତାହେଲେ କୋଡିଏ ପଚିଶ ତିରିଶ ଏମିତିଆ ଡିସଟାନ୍ସ ରେ ବୋଧେ ରହୁଛନ୍ତି।
ହଁ ତିରିଶ ପଇଁତିରିଶ କିଲୋମିଟର ଡିସକାଉଣ୍ଟ ଡିସଟାନ୍ସ।
ଆପଣ। କ ର ଯୋଉ ମାନେ କେଉଁଝର ପଟରେ ତ ମୁଁ ଏତିକି ପ୍ଲେସ ଆମେ ହଉଛି ଜାଜ୍ ରହୁ। ଚୁ ନା ଯାଜପୁରରୁୁ ଅଲରେଡି ମାନ୍ତିରି ଆପଣ ଜାଣିଥିବେ ଭିତରେ ଆଉ ବି କଣ ଭଲ ଭଲ ପ୍ଲେସ ଥିବ।
ହଁ ସାନ ଘାଘରା ବଡ ଘାଘରା।
ହୁଁ ହଁ ହଁ ସସ୍ତା ବ ଜାଗା ହଁ ହଁ।
ହୁଁ। ଆଉ ଆପଣ କେବେ ସାନ ଘାଘରା ବଡ ଘାଘରା ଆଡେ ଆସିଛନ୍ତି?
ହଁ ଏସବୁ ବୁଲିକିରି ଆସିଛୁ ଯାଇଥିଲୁ ମାନେ। ମ୍ୟାରେଡ ପୂର୍ବରୁ ଯାଇଥିଲୁ ଯାଇଥିଲି ଏ ସବୁ ଜାଗା। ମ୍ୟାରେଡ ପୂର୍ବରୁ ଯାଇଥିଲି ଅନ ଯାଇଥିଲୁ ଅନ ନାଲକୋ ଯାଇଥିଲୁ। ଆଉ ଯାଇଥିଲୁ। ହନୁମାନ ବାଟିକା ଯାଇଥିଲୁ ରାଉଲକେଲା ଆଇ ଜି ପାର୍କ ଆଉ ଯାଇଥିଲୁ। ଏଠିକି ହୀରାକୁଦ ଡ୍ୟାମ ଯାଇଥିଲୁ ସମଲେଶ୍ୱର ଯାଇଥିଲୁ ଘଣ୍ଟେଶ୍ଵର ଯାଇଥିଲୁ ବହୁତ ପ୍ଲେସ। ସା ବର୍ଡର ଛତିଶଗଡ ବର୍ଡର ଯାଇଥିଲୁ ହଁ ଯାଇଛୁ ବହୁତ ଜାଗା ଯାଇଛୁ। କାଲକାଟା ଯାଇଛୁ କାଳୀମନ୍ଦିର କାଲକାଟା ହାଉଡା ପୋଲ ସବୁ। ବୁଲି ବୁଲାକି ଆସିଛୁ। ହ ହ ହ
ଆଉ ଆପଣ ମୋବାଇଲରେ ଅଧିକ ସମୟ ବିତାନ୍ତି ନା ସେମିତି ନୁହ ମୋ ଆପଣ ସହିତ କଥା ହେଇ ହୋଇଥାନ୍ତି।
ଆଜ୍ଞା।
ମୁଁ କହିଲି ଆପଣ ମୋବାଇଲରେ ଅଧିକ ସମୟ ବିତାନ୍ତି ନା ଆଖ ପାଖ ଲୋକଙ୍କ ସହିତ କ
ନା ନା ମୋବାଇଲରେ ଅଲରେଡି ମୁଁ। ମୋର ସେ ମାନେ ଏମିତି ମାନେ। ସମୟ ବିତେଇଆ ମାନେ ମନ ଟା କିଛି ମାଇଣ୍ଡ ଫ୍ରି କରିବା ପାଇଁ କିଛି ସମୟ ହଁ ମୁଁ ଫେ ଫେସବୁକ୍ ଏ ସବୁ ଦେଖେ କିନ୍ତୁ। ସବୁଟାକୁ ମାଇଣ୍ଡ ମ୍ୟାଚୁଡ କରେ ମୋର ପିଲା ଦିଟା ଅଛନ୍ତି ତାଙ୍କୁ ଟିକେ ଦେଖେ। ଆଉ ଗୋଟେ ଗ୍ରୁପ ର ମଧ୍ୟ ମୁଁ ଗୋଟେ ଅଛି ମେମ୍ବରସ ବି। ତା ପରେ ତା ଦାୟିତ୍ୱ ବି ନିଏ ବହୁତ୍ ଗୁଡେ ରିସ୍କ୍ ନିଏ। ମାଇଣ୍ଡ ଫ୍ରେଶସ୍ ପାଇଁ ବେଳେବେଳେ ଦେଖେ କିନ୍ତୁ ସବୁବେଳେ ମୋବାଇଲ ସହିତ ଆଟାଚ ମୁଁ ନୁହେଁ।
ଆ ଅ ଉଁ।
ଏବେ କିନ୍ତୁ ମୋବାଇଲ୍ ସହିତ ଟିକେ ବେଶୀ ଆଟାଚ୍ ହେଇଗଲି ଏଇ ଆପ ରେ କାମ କଲା ଦିନ।
ହଁ ଆଚ୍ଛା ହଁ ସମସ୍ତେ ତ ଏବେ ସେ ଆପରେ ହିଁ କାମ କରୁଛନ୍ତି ଆଉ।
ହଁ ନହେଲେ ପ୍ରାୟ ସମୟ ମୋବାଇଲ ରେ ହିଁ ଆମ ପିଲାମାନଙ୍କ ଭିତରେ ଝଗଡା ହୁଏ। ଆଉ ମୋବାଇଲ ମୋ ହାତରେ ରୁହେନି ଏବେ କିନ୍ତୁ ଏଇଆପ ଆସିଲା ଦିନଠୁ ମୋବାଇଲ ହାତରେ ଟିକେ ରହୁଛି।
ହୁଁ ହୁଁ। ଆଚ୍ଛା।
ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ହଁ ବାପା ମା ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଓ ହୋ ଆଉ ଆପଣଙ୍କ ଆଡେ ରଥଯାତ୍ରା ବୁଲା ହୁଏନା?
ହଁ କେଉଁଝରରେ ସବୁଠୁ ତ ବଡ ଯାତ୍ରା
ରଥ ସେଇଠି ହୁଏ ମନ୍ଦିର ଆପଣଙ୍କର ଅଛି କି ସେ ବଡ ଠାକୁରଙ୍କର କନ ଦିଅ ହଉଛି ଖଟରେ ଆମର ବି ଏଇଠି ଠାକୁର ଙ୍କ ରଗୋଟେ ମନ୍ଦିର ଅଛି। ରିସେଣ୍ଟଲି ଦି ତିନି ବର୍ଷ ହେଲା ତାକୁ ଆମର ପତିଷ୍ଠା କରିକି ମନ୍ଦିର ପୂଜା ଚାଲିଛି ଏବେ
ଜଗନ୍ନାଥ ମନ୍ଦିର ନା ଅଲଗା କିଛି ମନ୍ଦିର।
ସେଇ ମନ୍ଦିର ସେଇଟା ହଉଛି ଆମ ଦେଢସୁର ନାଁ ତ ମୁଁ କହିବିନି, ସେଇଥିାଇଁ ବଡ ଠାକୁର କହି ଦେଲି।
ଆଛା।
ହ, ଆପଣ ପୁର୍
ହ ହାଫ କିଲୋ ମିଟର ଖଣ୍ଡେ ହବ ମନ୍ଦିର ରୁ ଆଣନ୍ତି। ଆମେ ମାନେ ବି ରଥ ଟାଣୁ ଆଉ ଯୋଉ ଠାକୁର ରୁହନ୍ତି ମାଉସୀ ମନ୍ଦିର ଆମେ ଯାଉ ଦର୍ଶନ କରୁ, ଆମର ଏଇଠି ହୁଏ ଭଲସେ ଭୋଜି ଫୋଜି ବି ଯୋଉ ପାଞ୍ଚ ଦିନି କି ସାତ ଦିନି ରୁହନ୍ତି ମାଉସୀ ମା ମନ୍ଦିରରେ ଭୋଜି ଫୋଜି ସବୁ ହୁଏ।
ଏଥର ବି ତ ରଥଯାତ୍ରା କରାଯିବ ସେଇଠି
ହଁ।
ରଥ ଟାଣେ।
ରଥ ଆମେ ଟାଣୁ ଯେ ସେଇଟା କଣ କି ପଦାରେ ତ ଆମେ ସ୍ତ୍ରୀ ଲୋକମାନେ ଯାଇକି ଜଷ୍ଟ ଟିକେ ଠାକୁର ଠାକୁର ଙ୍କୁ ଜୁହାର ହେଲୁ ଦଉଡିଟାକୁ ଟିକେ ଛୁଇଁ ଦଉ ଆଉ କିନ୍ତୁ ଏତେ ଭିଡରେ ଯାଇକି ଟାଣି ପାରୁନା।
ଆଛା। ଆଉ ସମୟ ମିଳିଲେ କେବେ ଯିବୁ
ଆଜ୍ଞା।
ମାନେ ସମୟ ମିଳିଲେ କେବେ ଯିବୁ ଆପଣଙ୍କ ଆଡୁ
ଓ ହୋ ହଉ।
ଆପଣଙ୍କ ସହିତ କଥା ହେଇ କି ଭଲ ଲାଗିଲା ଧନ୍ୟବାଦ।
ମାମା।